ହ୍ୟାଲୋ।
ହଁ ଅଭ କ୍ଲିୟର ମେରା ଆବାଜ୍ ଏ ସରି। ବାଲ ମୋ ମୋ କଥା ଆପଣଙ୍କୁ କ୍ଲିଅର ସୁଖାଉଛି ତ।
ହଁ ହଁ ଶୁଭା ଯାଉଛି।
ଆଉ ମୁଁ ପଚାରୁଥିଲି ଆପଣ ବେ ଓଡିଆ ମାନେ ବ୍ରେକପ୍ କରିିକି କହୁଛନ୍ତି ମତେ ଯାହା ଲାଗୁଛି। ହିନ୍ଦୀ କୁହନ୍ତି ବୋଧେ ଆପଣ?
ମତେ ଓଡିଆ ମୁଁ ଟିକେ ଟିକେ ଶିଖିଛି, ସେଥିପାଇଁ
ଆପଣଙ୍କ ପ୍ରପର୍ ଅନୁଗୂଳିଆ ଭାଷା କୁହନ୍ତି।
ନା ନା ମୁଁ ଏମ୍ତି ଏମ୍ତି ଇ ବିଲଙ୍ଗ କରୁଛି।
ଆଚ୍ଛା ମାଧ୍ୟପ୍ରଦେଶରୁ
ହଁ।
ମାନେ ଛୋଟବେଳୁ ଅଛନ୍ତି ଓଡିଶାରେ ନା ଏଇ କିଛି ଦିନ ହେଲା ଆଉ
ଏମ୍ ତି ଚାରି ପାଞ୍ଚ ବର୍ଷ ହେଇ ହେଇଛି ଏମିତି, ମୁଁ ନାଇନ୍ଥରେ ଆସିଛି ଏପଟେ ହଉ
ଆଚ୍ଛା ନାଇନ୍ଥ କ୍ଲାସ୍ ପ୍
ହଉ ଆଜି ଖାଇଲେ କଣ ଆଜି ଆପଣଙ୍କୁ ରୋଷେଇ କରି ଆସେକି?
ନା ଆସେନି।
ଭୋଜି କରି ଆସିବେ ନା
ନା -ନା ମତେ ରୋଷେଇରେ ଖାଲି ମ୍ୟାଗି କରି ଆସେ, ଆ କିଛି ବି
ତ ଆଜିିକାଲି କେତେ ଲିଟର୍ ପାଣି ପକେଇ ଗରମ ପାଣି କର୍ ଦଲେ ବି ଦେଛି ଆପ ତ ହେଷ୍ଟେଲ୍ ରେ
ହଁ ଏଇଟା ଅଛି ନା କେଠୁ।
ହଁ।
ଆଉ ଏପିରୁ ଆପଣ କୋଉଠୁ ମାନେ କୋଉ ଜାଗା ର ପୁଣିବି। ମୋର ତ ଏତେ ଆଇଡିଆ ନାହିଁ, ଗୋଟେ ଦିଟା ଥିବ ଆଇଡିଆ ଏମତି ସହର ରୁ
ଜବଲପୁର୍
ଜବଲପୁର୍। ଆଚ୍ଛା ଆଚ୍ଛା ଶୁଣନା
ହଁ ଜବୋଲପୁର ସାଇକେ।
ଆଚ୍ଛା ହୁଁ। ହଁ ମୁଁ ଓଡିଶାର ଛୋଟବେଳେ ଓଡିଶାରେ ଅଛି, ବାହାରକୁ ଯାଇନି କେବେ।
ଓହୋ
ଆପଣଙ୍କ ଘରେ କିଏ କିଏ ଅଛନ୍ତି ମୁଁ ଜାଣିପାରିବି।
ହଁ ବାପା ମା ମୁଁ ଆଉ ମୁ ମୁଁ ଗୋଟେ ଭଉଣୀ।
ଛୋଟ ନା ବଡ।
ଛୋଟ ସେ ବି କଟକରେ ଅଛି।
କଟକ କଉଟି ରେଭେନ୍ସାରେ?
ନା ନା ସେ ଏଜୁକେଟେଡ ସେ କୋଚିଂ।
ଆଛା ଆଛା।
ହୁଁ।
ସବୁ ଭଲ ଅଛି ତ?
କଣ କହିଲେ?
ଭଲ ଅଛି ତ।
ସୁବା ଯାଉନି।
ମୁଁ କହିଲି ଧୀଅ ଭଲ ଅଛି ତ ଆପଣଙ୍କର?
ହଁ ହଁ ଭଲ ଅଛି। ମୋ ସାଙ୍ଗ ମାନେ ବି କଟକରେ ଅଛନ୍ତି। କିନ୍ତୁ ଆପଣ ଯୋଉ କଲେଜ ନା କହିଲେ ସେଥିରେ ନାହିଁ କୋଉ କଲେଜ କହିଲେ?
ସ୍ଟୁଆଡ଼ ସାଇନ୍ସ କଲେଜ। ଆଡେ ବହୁତ ଛୋଟ କଲେଜେରେ ପଢୁଛି। ତ ଆମର ଏତେ ପରସେଣ୍ଟେଜ ନଥିଲା ପ୍ଲସ ଟୋ ଟେନରେ ସେଇଥିପାଇଁ
ଓ ହୋ।
ପ୍ଲସ ଟୋ ରେ ମୁ ପଢୁଥିଲି ଏଠି ବିଜେପିରେ ଶୁଣିଥେବେ।
ବିଜେପି
ଆଜ୍ଞା।
ଅ ହୋ।
କି ସାଙ୍ଗସାଥିଙ୍କ ସହିତ ଅଧିକା ବୁଲାବୁଲି କରିକିନା ଏ ପରସେଣ୍ଟେଜ ଖରାପ ହେଇଗଲା।
ଆଉ
ରହୁଥିଲି କେହି କହିବାକୁ ନଥିଲେ ରାତି ତିନିଟାରେ ଶୋଇଲେ ଉଠୁଥିଲି
ହ ଆଉ ଏବେ କିଏ କହୁଚି?
ସକାଳେ ଏବେ ବି କେହି କହୁନାହାନ୍ତି। ଫାସ୍ ସେମିଷ୍ଟାର ରେଜଲ୍ଟ ବାହାରିଲା ଭାଇ ବହୁତ ଖରାପ ହେଇଚି। ହ ଏଇ ଅସୁ
ହଉ କିଛି ନାହିଁ ପଢ ହେଇଯିବ।
ହ ପଢିଲେ ହିଁ ସବୁ କିଛି ହବ।
ହଁ କେମିଷ୍ଟ୍ରି ନା ମୋ ସାଙ୍ଗମାନଙ୍କ ବି କେମିଷ୍ଟ୍ରି ତାଙ୍କୁ ଏତେ ହାର୍ଡ଼ ନାହିଁ ତମର କେମିତି ହ
ଆରେ ବୋର କେମିଷ୍ଟ୍ରି ହାର୍ଟ ନାଇଁ ମୋର ମାନେ ମୋର ମାରିନଟ ଟା ଯୋଉ ଅଛି ନା ଗୋଟେ ମାଇନ୍ସ ସବଜେକ୍ଟ ୱାନ୍ସ ଆସିଚି
ଓହୋ
ସେଇଟା ମୋର ହେଲା ଆକଚୁଆଲି ଇନ୍ଟିଗ୍ରେଶନ ଆପଣ ଯୋଉ ପ୍ଲସ ଟୁ କ କମର୍ସ କରିଥିଲେ କି ସାଇନ୍ସ କରିଥିଲେ?
ହଁ କମର୍ସ କରିଥିଲି।
ତାହେଲେ ଆପଣ ତମେ ଆସିବ
ହଁ ମ୍ୟାସ୍ ଅଛି।
ଷ୍ଟିମ୍ କେତେ ଭଲଲାଗେ?
ଏ ଏଇଥର ବି ତୁ କ୍ୱିଲ୍ଟି ତମର ଅଛି ନା ସବଜେକ୍ଟ?
କଣ?
କ୍ୟୁଏଣ୍ଟି। ତୁମର ଏକ୍ସଷ୍ଟ୍ରା ସବଜେକ୍ଟ କଣ ଏ? ସେ ସେ ସେକେଣ୍ଡ ସେମିଷ୍ଟାର।
ସେମିଷ୍ଟାରରେ ଏକଷ୍ଟ୍ରା ତ ସମସ୍ତଙ୍କର ଡିପେଣ୍ଡ କରେ। ସମସ୍ତଙ୍କ ଅଲଗା ଅଲଗା ଥାଏ ଯେମିତି ମୋର ଅଛି ଏଥର।
ହୁଁ
ମାଇନର୍ ମ୍ୟାଥ ଫଷ୍ ମାଇନର ଏ ଫଷ୍ଟ ସେମିଷ୍ଟାର ର ମ୍ୟାଥ ମାଇନର ଏଥର ସେକେଣ୍ଡରେ ମୋର ଅଛି ଇଏ। ଫିଜିିକ୍ସ। ଫିଜିକ୍ସ ଶୁଣିଚନ୍ତି ନାଁ?
ଫିଜିକ୍ସ ନା ହଁ ଶୁ
କମର୍ସ ବାଲା ନା ଟିକେ ଲାଇନ୍ ଟେନ୍ଥ ଆଉ ଇଲେବେନ୍ଥ ବହୁତ୍ ଫରକ୍ ଅଛି।
ଫରକ୍ ଅଛି କିନ୍ତୁ ପଢିଚି ତ।
କଣ ଆଇ ସି ସି ନା ସି ବି ଏସ୍ ସି ନା ଓଡିଶା ବୋର୍ଡ
ସି ବି ଏସ୍ ଇ।
ଆପଣ ଭଲ ଇଂଲିସ୍ କହୁଥିବେ?
ଏଇ ଏଇ ଆପ୍ ରେ ଇଂଲିଶ କହିପାରିବି ନା ଓଡିଆ ହିଁ ଶୁଣ।
ହଁ ନହେଲେ ଆପଣ ମତେ ଏବେ ଦେଇଥାନ୍ତେ ନା କଣ? ଡେମୋ ଦେଖେଇଥାନ୍ତି କେମିତି ମୁଁ କହିଲି ଆପଣ ଡେମୋ ଦେଖେଇଥାନ୍ତେ ମତେ ଏଇଖିଣା କିଛି।
ହଁ ସେୟା ତମର କ ତମର ତ ଓଡିଶା ବୋର୍ଡ ନା ବିଜେପି କହିଲେ ନା।
ଆଇ ସି ସି ମିଡିୟମ ତାପରେ ପ୍ଲସ୍ ଟୁ ରେ ସ୍କୁଲ ରେ ପଢିଲି କାହିଁକି ନା ମତେ ସେ ଜେଇ ନେଟ୍ ଦବାର ନଥିଲା ତେଣୁ ପ୍ରାଇଭେଟ୍ ରେ ମୁଁ ପଡ଼ିଲିନି। ତାପରେ ଏବେ ସେଇଥିରୁ ଫ୍ଲୋ ଫ୍ଲୋ ରେ ଆଗକୁ ବଢ଼ି ବିଶ୍ୱ ପ୍ରସିଦ୍ଧ।
ହଁ ମୁଁ ଟେନ୍ଥ ଯାଏ ମୁଁ ରାଉଲକେଲାରେ ଥିଲି ତାପରେ ପାରାଦ୍ଵୀପ ଆସିଲି ଇଲେଭେନ୍ କ୍ଲାସ୍
ଓ ଗଡ୍ ଆପଣ ପାରାଦ୍ୱୀପ ବି ଆସିଛନ୍ତି?
ହଁ।
ଆକ୍ଚୁଲିରୁ ମୁଁ ପାରାଦ୍ଵୀପ ରୁ। ପାରାଦ୍ଵୀପ ଜଗସିଂହପୁର। ପାରାଦ୍ଵୀପ ରେ ମୁଁ ମାନେ ରୁହେ। ମୋ ଘର ହେଲା ପାରାଦ୍ଵୀପ ରେ। ମୋର ଦୋଛକି ଦୋଛକି ୱେଲକମ୍ ଟୁ ମୁନିସିପାଲଟି ହଁ ଦାର୍ନିକ ଟା ଆଉ କେତେ ବାଟ କି। ଉଦୟଭଟ ଉଦୟବିହାର ଉପରୁ ତର୍ନିଭା ତାର୍ନିଭା ଟା କେତେ ବାଟ ତାର୍ନିଭାଟା ଆପଣ କୋଉଠି ରହୁଛନ୍ତି?
ପାଣିଗଡରେ ସେ ଅ କୋଉଟା କହୁିଲେ ସେ ଶିବ ମନ୍ଦିର
ଆଚ୍ଛା ଆଚ୍ଛା ଆପଣ କେତେ ବର୍ଷ ରହିଛନ୍ତି?
ରହୁଥିଲି ଏବେ ଆଉ ନାହିଁ
ମାନେ ଟେଣ୍ଟ ପଢୁଥିଲେ ନା ଇଲେଭେନ୍?
ଇଲେଭେନ ଟ୍ୱୱେଲ୍
ଡି ପି ଏସ୍ ରେ ଆଉ ସେଣ୍ଟ୍ରାଲ?
ସେ କହିବିନି ମୁଁ
ଆରେ ଭାଇ କୁହନ୍ତୁ ଜାନ ପହଚାନ ବାହାରୁନ୍ତି ଭାଇ ଆ ଭଲ
ଥାଉ ଏତିକି ଥାଉ ତମେ କାହିଁ ଜାଣିଛ କି ମୁଁ ସବୁ ସ୍କୁଲରେ ପିଲାମାନଙ୍କୁ ଟିକେ ଟିକେ ଜାଣିଛି।
ତ ତମେ ତମେ ଶୁଣ ତମେ ତମେମ ତମ ସ୍କୁଲ ନା କହିଲେ ମୁଁ ବା ମୋର ପିଲା ଯଦି ମାନେ ଚ ଚା ମାନେ ଜଣାଶୁଣାଥିବ ତାହେଲେ ମୁଁ ପଚାରି ଦେଇପାରେ
ନା ନା ଦରକାର ନାହିଁ ଏତିକି ନାଇଁ।
ହଁ ତମ ଇଛା ରେ ମୁଁ କାଇଁ ତମ ପର୍ସନିଲା ଲାଇଫ ଏଣ୍ଟର ଫାୟେ କରିବି।
ତମେ ପଚାରି ପାରୁନ କି ଛାଡ
ପଚାରି ତ ଥିଲି ତମେ ଉତ୍ତର ଦେଲନି ବଳ ହଉ ଅଛି ଗୋଟେ ଡିଏ ବି ଗୋଟେ ଅଛି
ହଁ ପି ପି ପିଏଲ୍ ଅଛି ନା ପି ପିଏଲ୍ ତାପରେ ବି ଅଛି ଡି ପିଏସ୍ ସେଣ୍ଟ୍ରାଲ। ହୁଁ।
ହଁ। ଚାରିଟା ବି ଅଛି ଆଉ ଗୋଟେ ଇଲେଭେନ ଟ୍ୱଇଲେ ଆଉ ସବୁ ୱରୁ ଟେନ।
ହଁ।
ହଁ ଡିଫ
ନା ନା ନା। ଫି ଫିଲ୍ ନାଇଁ କିନ୍ତୁ ଏକୁଟି ବି ଯାଇଛି ଏକ୍ଜାମ ଦେବା ପରେ ସେ ବୋର୍ଡସ ଏକ୍ଜାମ।
ହଁ।
ଆମର ସେଣ୍ଟର ସେଇଠି ଥିଲା।
ଯଦି ଡିପିଏସ୍ ରେ କରିଥବେ ତାହେଲେ ମୁଁ ଡିପିଏସ୍ ମୋର ବହୁତ ସାଙ୍ଗ ଅଛନ୍ତି।
କିଏ କହିଲା ନା ଟିକେ।
କମର୍ସ ର ମୋ ଶ୍ରମୟ ଦାସ ବୋଲି ଗୋଟେ ପିଲା ସେ ମୋ ସାଙ୍ଗ।
ସମୟ ଦାସ।
ସନ୍ମୟ ସନ୍ମୟ ଦାସ।
ନା ମୁଁ ତାକୁ ଜାଣ ମୁଁ ଝିଅ ମାନଙ୍କୁ ଟିକେ ଜାଣିଛି।
ଝିଅ ମାନଙ୍କ ଆମର ଗରିବ ଘର।
ଅର୍ପିତା ଅର୍ପିତା ବୋଲି ଗୋଟେ ଅଛି, କମର୍ସ ମାଟିସ୍ ଆଇ ବୁକ୍ ତାପରେ ଆଉ ଗୋଟେ କଣଥିଲା। ଏତିକି ତ ମେଟିସ ପରବୀିନକୁ ତ ଜାଣିଥିବେ ଜି ପି ଏସ ରହି।
ସେ ଯାଇଡି ମୁଁ ସାଙ୍ଗ ମାନେ ଯୋଉ ମାନେ ତ ସ୍କୁଲ ଟାଇମରେ ଅଲଗା ହେଇଯାଇଛନ୍ତି ନା ସେ ଡି ଏ ଭି ସେମାନଙ୍କୁ ଜାଣିଛି ମୁଁ।
ଆଚ୍ଛା ଆପଣ ଡି ଏ ଭି ରେ ଥିଲେ।
ଡି ଏ ଭି ରେ ଥିଲି ସେମାନେ ଆସିଥିଲେ ତ ସେମିତି।
ଆଉ ଆପଣଙ୍କ ସାଙ୍ଗେ କଥା ହେଇ ଭଲ ଲାଗିଲା ସମୟ ତ ହେଇ ଆସିଲାଣି
ହଉ ଥ୍ୟାଙ୍କ ୟୁ।
ହଁ ୱେଲକମ୍।